ହଁ।
ଜୟ ଜଗନ୍ନାଥ।
ହଁ କଣ କରୁଛନ୍ତି?
ହଁ ଏବେ ରୋଷେଇ ସାରିକି ଭାତ ବସିଛି ତ ଗ୍ୟାସ ରେ ବସିଚି ଆଉ। ଆଉ ଆପଣ କଣ କରୁଚନ୍ତି?
ମୁଁ ଏଇ କାମ ଉ ଚୁ କାମ ସବୁ ସାରିକି ବସିଛି ଆଉ।
ଓ ହୋ ରୋଷେଇ। ସବୁ ସରିଗଲାଣି।
ନା ନା। ମାନେ ସଖାଳ ସରିଛି ରା ମାନେ ଏପର ହେଇନି।
ଓ ହୋ ସକାଳେ କଣ ଜଳଖିଆ କରିଥିଲ?
ଇଟିଲି ଆଉ ଚଟନୀ ଆଉ ତମେ?
ଆମର ଚକୁଳି ପିଠା ଆଉ ମଟ୍ର ତରକାରି।
ଓ।
ଆଉ ମୁଁ ହାଉସ ୱାଇଫ୍।
ହଁ।
ଆଉ ଦିପରେ କଣ କରୁଛନ୍ତି ଆଇଟମ?
କିଛି ହେଇନି କରା କରିବି ଆଉ।
ଅ ହ।
ଆଜି ତ ଗୁରୁବାର ସାଧା।
ହଁ ଆଜି ସାଧା ପୋଡ଼ା ପୋଡି ବି ହବନି।
ହଁ।
ଆଉ ପାଗ କେମିତି କଣ ଆପଣଙ୍କ ଆଡେ?
ବର୍ଷା ଉଠେଇଛି ସବୁଦିନ ଏଇଭଳିଆ ଖରା ହଉନି।
ହୁଁ ଆମର ତ ଲାଇନି କାଲିଠୁ ରାତି ନାହିଁ ଅନିଦ୍ରା ପୁରା।
ହଁ।
ଛୁଆକୁ ବିଞ୍ଚୁ ଛୁଆକୁ ବିଞ୍ଚୁଛି। ଏ ବଇଚି ରାତି ସାରା ଆଉ ଜଲଦି ଟିକେ ରୋଷେଇ ସାରିକି ହିସ୍।
କୋଉଠି କୋଉଠି ଘର କି ଆପଣଙ୍କର?
ଆମର ଢେଙ୍କାନାଳ ଭୁବନ।
ଓହୋ ଭୁବନରେ ଲାଇନ ନାହିଁ।
ନା ଆପଣଙ୍କ ଗର କଉଁଟି? ଶାଶୁ ଅଟା ଆଚ୍ଛା ଆ ବାପ ଅଟା।
କଳାହାଣ୍ଡି।
ଓ ହୋ।
ହଁ।
ଇଆଡେ ମାନେ ନା ଇଆଡେ କରେଣ୍ଟ ତ ଯାଇଛି ସକାଳେ ଘଣ୍ଟେ ଦେଇଥିଲା ଫୁଣି କାଟିଦେଇଚି ଗାଁରେ ସବୁ ଏଇଭଳିଆ ପ୍ରୋବ୍ଲେମ ଆଉ।
ହଁ ହଁ।
କିନ୍ତୁ ଆମ ଯାସପୁର ଟାଉନ ରେ ଏମିତି ନାହିଁ ଆମ ବାପଘର ଯାସପୁ ପୁଟାଉନ।
ଆଚ୍ଛା ଆମେ ଆଗରୁ ଯାଜପୁର ରୋଡରେ ରହୁଥିଲୁ।
ହଁ ଯାସପୁର ରୋଡ ତ ଏଇଠି ଆଉ।
ହଁ।
ଆଉ ଉମ୍। ଢେଙ୍କାନାଳ ଆସନ୍ତି ନା କେବେ ଗଜଲକ୍ଷ୍ମୀ ପୂଜା ତ ଏଠି ଫେମସ ନା ଦେଖିବାକୁ କେବେ?
ଯାଇନି କେବେ ଅ ହଁ ଥରେ ଏମିତି ରାସ୍ତାରେ ଗଲା ବେଳେ ପୂଜା ଦେଖି ଦେଖି ଯାଇଥିଲି ଛୋ ଟ ଛୋଟ ମେଢ ବହୁତ ହୋଇଥ ହେଇ ହେଇଥିଲେ।
ହୁଁ। ରାଉରକେଲାରେ କଣ ସବୁ ରାଉରକେଲା କଣ ସବୁ ମନ୍ଦିର ଫନ୍ଦିର ଅଛି ସିଆଡ଼େ ସବୁ?
ହନୁମାନ ବାଟିକା ବେଦବ୍ୟାସ ଏଇ ସବୁ ଆଉ।
ହଁ ମୁଁ କେବେ ଯାଇନି ରାଉଲକେଲା ସେ ଦେଇ ପଚାରନି କଣ ସବୁ ଅଛି।
ଆଉ ଗୋଟେ ମନ୍ଦିର ଅଛି ସେଇ ଉଁ ଉଁ ରାଣୀ ଶକ୍ତି ମନ୍ଦିର। ବହୁତ ସୁନ୍ଦ
ଓହୋ ଯାଇଛନ୍ତି ଆପଣ ସେଠିକି?
ହଁ ରାଉରକେଲା ଭିତରେ ହିଁ ସେ ମନ୍ଦିର ଅଛି। ବହୁତ ସୁନ୍ଦର।
ଫାଙ୍କା ହେଲେ ଯାଆନ୍ତି ଆଉ।
ହଁ ଯାଉ କିଏ ଘରକୁ କୁଣିଆ ଆସିଲେ ନେଇକି ଯାଉ।
ମାନେ ସେଠି ସବୁ ଫ୍ୟାମିଲି ସବୁ ରହିଛନ୍ତି ଶାଶୁ ଶଶୁର ଏମିତି ସବୁ ରହିଛନ୍ତି ନା
ହଁ ଶାଶୁ ଶ୍ୱଶୁର ଦିଅର।
ଓ ତମର ଫ୍ୟାମିଲି ନେଇ ପୁରା ପିଲା କଣ?
ପୁଅ ଦି ଜଣ।
ଓହୋ ବଡ ବଡ ହେଇଗଲେ।
ହଁ ଆଉ ଆପଣଙ୍କର?
ମୋ ସାଢେ ତିନି ବର୍ଷ ଝିଅ ଟେ।
ମୋ ପୁଅ ଗୋଟେ ପାଞ୍ଚ ବର୍ଷ ଆଉ ଗୋଟେ ଦଶ ବର୍ଷ।
ଓହୋ।
ଝିଅ ସ୍କୁଲ ଗଲାଣି?
ନା ସ୍କୁଲ ଆମ ତ ଭୁବନ ଟା ଦୂର। ଇଏ କହୁଛନ୍ତି ଏଲ କେଜିରେ ଲେଖେଇବା। ନର୍ସରୀ ଏଇଠି ମୁଁ ପଢ଼ଉଛି ପ୍ଲସ୍ ଟ୍ୟୁସନ୍ ଟିକେ ଦୋଉଛି। ଆଉ ଏ ବହୁତ ପା ଟ ହେଇଯାଉଛି ବୋଲି ରାଜି ହୋଉନାହିଁ ଆରାମ ସେଠି ବଡ଼ ହେଇଯାଇଥିବ ଏଲ କେଜିରେ ଦେଖିବା ଆଉ।
ହଁ ହଁ।
ପାଖ ହେଇଦିନେ ବଜାର ଟାଉନ ସୁବିଧା। ଟିକେ ଗାଁରେ ଇଏରେ ଆଉ ଅସୁବିଧା ଇଏ ହଉଛି। ଆଉ ରଜ କେମିତି କଣ ରଜ ତ ରାଉରକେଲାରେ ରଜ ତ ସେଠି କିଛି ଇଏ ନଥିବ।
ହଁ ରଜ ଘରେ ଘରେ କଣ ପିଠା ପଣା କରିକି ଖାଇଥିବା କଥା ଆଉ।
ଆଉ ଦୋଳି ଭୋଳି ସେଆଡେ କିଛି ନଥିବ। ଗାଁରେ ଯେମିତି
ଦୋଳି ଜାଆର ଲଗାନ୍ତି ଲଗାନ୍ତି ଜାଗା ଅଛି ସୁବିଧା ଅଛି ଆମର ଏମତି ନାହିଁ। କିନ୍ତୁ ସେ ବେତର ଆସେନି ଦୋଳିଆ ମାନେ ଯୋଉ ବସନ୍ତି ଜଣେ ସେମିତି। ଲଗେଇ ଅଛି ତ ଆମର ସେଇଟା ଲଗେଇ ଦେଇଥିଲେ।
ଓହୋ।
ଉଁ।
ସେମିତି ବି ଏନ୍ଦୋଳି ଏଠି ଆମର ଜାଣିଥିବେ ତ ଗାଁ ବିଷୟରେ ଜାଣିଥିବେ।
ହୁଁ ହଁ ହଁ ଜାଣିଛି।
ଜାଣିଥିବେ କିଛି।
ହୁଁ ହୁଁ। ଆଉ କଣ ପିଠା ପଣା କରିଥିଲେ?
ହଁ ଆମର ସବୁ ଆସିଥିଲେ ଆମ ଦି ଯା ଭୁବନେଶ୍ଵରରେ ରୁହନ୍ତି ଦେଢ଼ଶୁର। ଜା ଆଉ ନଣଦଦେଇ ତାଙ୍କ ପୁଅ ପୁରା ହାଉସଫୁଲ।
କଣ କରିଥିଲେ?
ହଁ ମୁଆ ପିଠା କରିଥିଲୁ ଇଟିଲି ଆଉ ବରା। ଜାଣିଥିବେ ଢେଙ୍କାନାଳ ବରା ଟା ତ ଫେମସ ବିରି ବରା ଟା ଫେମସ ଆଡ଼େ
ହୁଁ।
ଓ ସେମାନେ ଆସିନା ଆମର ଚାଲିଲା ମଟନ। ସବୁ ରକମ ର ଚାଲିଲା ଗୋଟେ ରକମ ରେ ଆଉ। ତିନି ତିନି ପୁରା ଆମର ରେଳସଲ ପୁରା ସ୍ତ୍ରୀ ଲୋକମାନେ। ରୋଷେଇ ବାସ କରି
ହଁ ହଁ।
ଆଉ ଦୋଳି ଖେଳିବାକୁ ଯାଇଥିଲୁ ଲାଷ୍ଟ। ରଜଲା ଗାଁରେ ଗୋଟେ ଟେଣ୍ଟ ଫେଣ୍ଟ ମରା ହେକି ଦୋଳି ଫୋଳି ବନ୍ଧା ହେଇଥିଲା।
ଆଚ୍ଛା।
ଛୁଆଙ୍କୁ ନେଇକି ସବୁ ଯାଇଥିଲି। ଖେଳି ଖେଳିି କି ଆସିଲି ଆଉ ସନ୍ଧ୍ୟା ବେଳେ ଯାଇଥିନି ଦିନ ତ ଯାଇହବନି।
ହୁଁ
ହୁଁ ସବୁ ଯାଇଥିଲ ଆଉ ଆଉ ପୁରୀ ଫୁରୀ ଯାଆନ୍ତି ନା ନାଇଁ?
ହୁଁ ଯାଉ ଏଇ ମାର୍ଚ୍ଚ ମାସରେ ଯାଇଥିଲୁ।
ସ୍ନାନ ପୁନିଆ ରେ?
ନା ନା ସ୍ନାନ ପୁନିଆରେ ସୁବିଧା ହେଲାନି। ଆଉ ଭିଡ ଟାଇମରେ ଛୁଆଙ୍କୁ ଧରିକି ଯାଇ ହବ କି?
ନା ନା ଏମିତି ତ ଏ ଗରମଟା ବି ହଉଛି
ଆଉ ବହୁତ ଭିଡ ଏତେ ଭିଡରେ ଛୁଆଙ୍କୁ ନେଇକି ଯିବାଟା ଠିକ ନୁହେଁ। ଫାଙ୍କରେ ଯାଉ ଫାଙ୍କା ତ ପୁରୀ କେତେବେଳେ ନାହିଁ ଯେ ଏବେ ଟିକେ ବେଶୀ ଭିଡ।
ପୁରୀ ତ ସବୁବେଳେ ଭିଡ଼ ଆଉ।
ହଁ ହାଙ୍କା ତ ପୁରୀ କେତେବେଳେ ନୁହେ କିନ୍ତୁ ଏଇ ଟାଇମରେ ଟିକେ ବେଶୀ ଭିଡ ନା।
ଆଉ ଏପଟେ ଆମର ଯୋଉ ଭଦ୍ରକ ଡିଷ୍ଟ୍ରିକ୍ଟ ଯୋଉ ଆରଡି ଫାରାଡ଼ି ଏଗୁଡା ସବୁ ଆସ ରାଉରକେଲା ଆଡ଼େ।
ମୁଁ ଭଦ୍ରକ ଯାଇଛି ଭଦ୍ରକ ରହୁଥିବୁ ଆମେ। ଭଦ୍ରକ ଧାମରରେ ସେ ଚାକିରୀ କରିଥିଲେ। ଆଗରୁ ମାନେ ବର୍ଷେ ତଳେ ତ ବାରଡି ବହୁତ ଥର ଯାଇଛି ମୁଁ।
ହଁ
ତିନି ଚାରି ଥର ଯାଇଛି ଆଉ ଭଦ୍ରକାଳୀ ମନ୍ଦିର
ହୁଁ। ଆ ସେଠି ତ ଭଦ୍ରକରେ ଭଦ୍ରକାଳୀ ଫେମସ୍।
ଆଛା
ଆଉ ଆମ ଯୋଉ ଯାଜପୁର ଟାଉନ ବିରଜା ବିରଜା କ୍ଷେତ୍ର ସେଠି ଆ
ହୁଁ ହୁଁ ହୁଁ କାହିଁକି ନା ଆମେ ଯାଜପୁର ରୋଡରେ ଆଗରୁ ରହୁଥିଲୁ ତ ତ ବିରଜାଙ୍କ ପାଖକୁ ଯାଇଛୁ ଦୁଇଥର ଖଣ୍ଡେ ମୁଁ ଯାଇଛି।
ଆଉ ଆମ ଢେଙ୍କାନାଳ ଏଠି କପିଳାସ ଏଠି?
କପିଳାସ ମୁଁ ଯାଇନି ସେ ଯାଇଥିଲେ ମୁଁ ଯାଇନି ଆଉ। କିନ୍ତୁ ସେ ଯାଇଥିଲେ କପିଳାସ ମୁଁ ନଥିଲି ସେ ଟାଇମ ରେ ଘରକୁ ଯାଇଥିଲି ତ ଯାଇନି।
କଳାହାଣ୍ଡି ପଳେଇଥିଲେ?
ହଁ।
ଓହୋ ଆଉ କଣ ଖାଇବାକୁ ଭଲ ଲାଗେ ଭେଜ୍ ନା ନନ ଭେଜ ନନ ଭେଜ ଟା ବେଶ ଭଲ ଲାଗେ ନା ଭେଜ୍ ଭଲ ଲାଗେ?
ମତେ ନନ ଭେଜ ଭଲ ଲାଗେ।
ଓହ ନନ୍ ଭେଜରେ
ଆଉ ଆପଣଙ୍କୁ?
ମୋର ଭେଜେ ମୁଁ ଛୋଟ ହଁ ହ୍ୟାଲୋ
ହଁ।
ହ୍ୟାଲୋ।
ହଁ କୁହନ୍ତୁ।
ହଁ ମୋ ମୋର ଭେଜ
ହଁ
ମୁଁ ଭେଜ୍ ଭଲ ପାାଏ ମୁଁ ନନଭେଜ ଖାଏନି ମୁଁ ଛୋ ତଳୁ ଖାଇ
ମୋର କଣ କି ମତେ ଟିକେ ଚିକେନ ଆଉ ମାଛ ଭଲ ଲାଗେ ମଟନ ଭଲ ଲାଗେ ନା।
ହୁଁ।
ହଁ।
ଓହୋ।
ମଟନ ଖାଁ ହୁଁ ହୁଁ।
ତାହେଲେ ଯୋଉ ନନଭେଜ୍ ପ୍ରିୟ ନାଇଁ କି? ହଁ ସମସ୍ତେ ନନଭେଜ ଖାଆନ୍ତି।
ହଁ ସମସ୍ତେ ଖାଆନ୍ତି।
ଆଉ ଆଉ ଝିଅ ବି ଖାଏନି ନନଭେଜ ଆପଣଙ୍କ ଘରେ କରନ୍ତିନି।
ହଁ ଘରେ ହୁଏ ଝିଅ ଟିକେ ଖାଲି ମାଛ ଖାଏ ଆଉ ଅଣ୍ଡା
ଆଛା ଆଚ୍ଛା। ହୁଁ।
ଆଉ ଆଉ ତ ଖାଆନ୍ତି ହଜବେଣ୍ଡ ହରିଆ ଖାଆନ୍ତି।
ହୁଁ। ବନାନ୍ତି ଆପଣ କିନ୍ତୁ ଖାଆନ୍ତିନି। ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା ବନାନ୍ତି ନନଭେଜ କିନ୍ତୁ ଖାଆନ୍ତିନି।
ହଁ ବନା ଯେ ଆଉ କଣ କରିବୁ ସ୍ତ୍ରୀ ଲୋକ ମାନେ ଖାଇନେ ବି ବନେଇବାକୁ ପଡ଼ିବ।
ଆଉ ଘରେ କିଏ କିଏ ରୁହନ୍ତି?
ଘରେ ଆମର ଶାଶୁ ଶ୍ୱଶୁର ଆଉ ହଜବେଣ୍ଡ ମୁଁ ଝିଅ ଆଉ।
ହଁ ବୋଉ ରହୁଛି।
ଆଜ୍ଞା।
ହଉ ରହୁଛି।
ଆଜ୍ଞା ବାଏ।